ହ୍ୟାଲୋ।
ହଁ କୁହ?
ମୁଁ ଶୁଣିଥିଲି ତମକୁ ଗୋଟେ ସିଲେଇ ଶିଖିଛ?
ହଁ ଜାଣିଛି।
ଶିଖି ମାନେ ଶିଖଉଛ ତ?
ହଁ ତିଆରି କରୁଛି ବାହାଘର ଜିନିଷ ସବୁ ଯେତେକ ଆମର ତାକୁ କରୁଛି ରେଡିମେଡ କାମ କରୁଛି ପିଲା ବି ଶିଖଉଛି। ସେ ମୋ କତିରେ ମୁଁ ତିନ ଚାରିଟା ପିଲା ବି ରଖେଇକି ତାଙ୍କୁ ଏ ବିଷୟରେ ଶିଖଉଛି ଆଉ ଅନ୍ୟମାନଙ୍କର ତିଆରି ବି ହଉଛି। କଣ କରିବାର ଥିଲା କି?
ହଁ ମୋର ଗୋଟେ ଡ୍ରେସ ଟେ କରିବାର ଥିଲା ତ ଆଉ କେତେ କଣ କପଡା ଆଣିବି ଟିକେ କହିଥିଲେ ଭଲ ହେଇଥାନ୍ତା।
ଉଁ ଖାଲି ଉପରଟେ ତିଆରି କରିବ ନା ଆଉ କଣ?
ନାଇଁ ଉପର କରିବି ପ୍ୟାଣ୍ଟ ବି କରିବି।
ସେମିତି ହେଲେ ମୁଁ ତ ତମକୁ ଦେଖିନି। ଖାଲି ଅନୁମାନ ରେ କହୁଛି ଏବେ ସବୁ ପିନ୍ଧୁଛନ୍ତି ଯୋଉ ୱାନ୍ ଡ ହାତ ଯଦି ୱାନ୍ ଡ ହାତ ଟିକେ ଲମ୍ବା ହାତ ଯଦି ହବ ତାହେଲେ ଦୋକାନରେ କହିଦେଲେ ସେ ଦେଇଦେବେ ଅଢେଇ ମିଟର କପଡା ଦେଇଦବି ଆଉ ଆମର ଯଦି ସାଧା ପ୍ୟାଣ୍ଟ ଯଦି ହବ ତାହେଲେ ଦି ମିଟର ରୁ ଅଢେଇ ମିଟର କପଡା ଆଣିବ ଯଦି କୁଞ୍ଚି ପ୍ୟାଣ୍ଟ କରିବ ତାହେଲେ ତିନି ମିଟର କପଡା ଆଣିଲେ ହେଇଯିବ ଆଉ।
ମୁଁ କରିଥାନ୍ତି ଆଉ ମୋ ବୋଉର ବି କିଛିଟା ଟିକେ ସିଲେଇ କରିବାର ଥିଲା ଆଉ କୋଉ ଦିନ କଲେ ହବ କହିଲେ?
ମୁଁ ସବୁବେଳେ ଘରେ ଅଛି। ମୋର ଏଇଟା ଦୋକାନଟା ଦୋକାନଟା ଆମର ସବୁବେଳେ ଦୋକାନ ଖୋଲା ରହୁଛି। ମୁଁ ବି ଯଦି କେତେବେଳେ କୁଆଡ଼େ ଯାଉଛି ତାହେଲେ ଆମର ଯେଉଁ ପିଲା ରହିକି ସବୁ କାମ କରୁଛନ୍ତି ସେମାନେ ବି ରଖିଦେବେ ମାପ ରଖିଦେବେ ଆଉ କଣ ଆଉ କଣ କଣ କରିବାର ଥିଲା ନା ଖାଲି ସେଇ ଡ୍ରେସ ଟା।
ନାଇଁ ମୁଁ ଡ୍ରେସ କରିବି ମୋ ବୋଉର କିଛି ବ୍ଲାଉଜ ଫ୍ଲାଉଜ କରିବାର ଥିଲା ଆଉ କୋଉଦିନ କିଲ ଟିକେ ଯଦି କୋଉଦିନ କଲେ ଟିକେ ହ କହନ୍ତେ ଟିକେ
ହଁ କାଲି ଆସ। ଆଜି ଯଦି ସୁବିଧା ହେଉଛି ଆସ କାଲି ଆସ ଯେଉଁଥିରେ ସୁବିଧା ହେବ ଆସିବ କିଛି ସେମିତି ନାହିଁ ଆଉ ଯାହା ଯାହା ଏବେ ତ ସବୁ ବହୁତ ବହୁତ ବଜାରରେ ଆମର କେତେ ସବୁ ଅଲଗା ଅଲଗା ସବୁ ଡିଜାଇନ ର ସବୁ ଜିନିଷ ପିନ୍ଧୁଛନ୍ତି ତମେ କୋଉଟା କରିବ ମତେ କହିଦଉନ ଟିକେ ମୁଁ ସେଇ ଅନୁସାରେ କହିଦେବି।
ନାଇଁ ବଜାର ତ ମିଳୁଛି କି ସେସବୁ ମନକୁ ଆସୁନି ତିଆରି ଡ୍ରେସ କେ ପିନ୍ଧିନି ତ ଭାବିଲି ତିଆରି ଡ୍ରେସ କିଛି ପିନ୍ଧିବି।
ଉଁ ତିଆରି ନାଇଁ ତିଆରିଟାରେ କିଛି ନାହିଁଁ। ମାନେ କଣ ଯୋଉ ଡିଜାଇନ ଟା କଣ କହିଲେ ମୁଁ ସେଇ ଅନୁସାରେ କହିଦେବି କେତେ କଣ ରେଟ ପଡିବ।
ଡିଜାଇନ କିଛି ନୁହେଁ ଏଇ ଛୋଟ ଛୋଟ ଛୋଟ ହାତ କରିବେ ଆଉ କାଲର ଦିଆ ବେକ କରିବେ ଆଉ ବେଶୀ ଲମ୍ବା ନୁହେଁ ସର୍ଟ କୁର୍ତି କରିବେ ଆଉ।
ହଉ ତମେ ଆସ ସେପଟେ ବି ତମର ଯୋଉ ସାଙ୍ଗସାଥି ମାନେ ଯଦି ଚାହୁଁଛନ୍ତି ଆସ ଯେତେବେଳେ ଆସିଲେ କାମ ସାଙ୍ଗେ ସାଙ୍ଗେ ନେଇଯିବ କାମ ଏଠି ମୋ ପାଖରେ ପଡି ରହୁନି। ଆଉ ବୋଉଙ୍କର ଯୋଉଟା କହୁଥିଲ ଆଣିବା ପାଇଁ ସେଇଟା ବି ତାଙ୍କ ମାପଟା ସାଙ୍ଗରେ ଧରିକି‌ ଯଦି ପଳେଇ ଆସିବ ତାହେଲେ ଟିକେ ଭଲ ହବ ଆଉ ଆଉ କେତେ ଜଣ ଆସିବ?
ମୁଁ ଆଉ ମୋ ବୋଉ ଯିବୁ ଆଉ ଯଦି ଏଠି ସାଙ୍ଗସାଥି ବାହାରିବେ ପଳେଇବୁ ଗୋଟେ ଗାଡିରେ ସ୍କୁଟି କରିକି ଆଉ ।
ହଉ ତମେ ଆଉ କଣ କଣ କେଉଁ ଡିଜାଇନ୍ କରିବ ବୋଲି କହୁଛ?
ଆଉ ଡିଜାଇନ କଣ ଆଉ ଗୋଟେ ଲେହେଙ୍ଗା ଟେ କରିବାର ଥିଲା ଲେହେଙ୍ଗା ଟା କେତେ କଣ ନଉଛ?
ଲେହେଙ୍ଗା ଟା ଆମର ପାଞ୍ଚଶହ ରୁ ଆରମ୍ଭ ଯେ ସେଥିରେ ତାର ଅଛି ସବୁ ଯୋଉ ଲାଗୁଛି ମାଳି ଲାଗୁଛି ଷ୍ଟୋନ ଲାଗୁଛି ଏ ସେଇ ସବୁ ଜିନିଷ ଗୁଡାକ ଆମର ବାହାରୁ ଯୋଉ ଜିନିଷ ସବୁ କିଣା ହଉଛି ସେଇ ସବୁ ଜିନିଷ ଗୁଡାକ ଆମର ଟିକେ ପଇସା ଲାଗିବ ଆଉ ଖାଲି ସେମିତି ସାଧାରଣଟା ଆମେ ଯଦି ସେମିତି ତିଆରି କରିଦେବୁ ତାହାଲେ ସେଇଟା ପାଞ୍ଚଶହ ଟଙ୍କା ପଡ଼ିବ। କିନ୍ତୁ ଯଦି ତମେ ଚାହିଁବ ସେଥିରେ ଅଲଗା କିଛି ଜିନିଷ କାମ କରିବାକୁ ମାର୍କେଟରେ ଯେମିତି ଆମର ବଜାରରେ ଯେମିତି ସବୁ ପିନ୍ଧିକି ଯାଉଛନ୍ତି ଦେଖିଥିବ ସବୁ ସେଥିରେ ଭଲ ଭଲ ଜିନିଷ ସବୁ ଲାଗୁଛି ସେ ସବୁ ଜିନିଷ ଯଦି ଲଗେଇବାକୁ ଚାହିଁବ ତାହେଲେ ସେଇଟା ଟିକେ ଅଧିକ ପଡ଼ିବ ତଥାପି ହଜାରେ ପାଖାପାଖି ପଡ଼ିଯିବ ଆଉ ଯଦି ସେମିତି ସାଧାରଣଟା କରିବ ତାହେଲେ ପାଞ୍ଚଶହ ଛଅଶହ ସାତଶହ। ତ ସବ ଏଇଭଳିଆ ପଡିଯିବ ଆଉ କଣ କଣ କରିବାକୁ ଚାହୁଁଛ କି?
ଆଉ ଦିଦି ଯୋଉ ମୁଁ କପଡା ଏପଟୁ କିଣିଲେ ହବ ନା ତମେ ଇଆଡୁ ମଗେଇକି କରିଦେଲେ ହବ କହିଲ।
ନାଇଁ ନାଇଁ ଲେହେଙ୍ଗା କପଡା ଟା ଆମେ ଦବୁନି ଆମେ ଯାହା ରଖିଛୁ ଆମର ଦୋକାନରେ ଆମର ଯାହା ଅଛି ସବୁ ଚୋରଦାର କପଡା ଗାକ ଯୋଉଗୁଡା ଅଛି ସବୁ ଆମର ସମ୍ବଲପୁରୀ ଅଛି ସାଧା ବି ଅଛି ସେଇଟା ଜଣେ କଣ ସବୁବେଳେ ଦାମୀ ପିନ୍ଧି ପାରିବ ନା ଯୋଉମାନାନଙ୍କର ଅଧିକ ପଇସା ଅଛି ସେମାନେ କମ ଦାମ କି ପିନ୍ଧିବେ। ଯାହାର ଯୋଉ ଅନୁସାରେ ପଇସା ଅଛି ସେ ଦୋକାନରୁ ତମେ ଆସ ତମେ ତମ ସାଙ୍ଗସାଥି ମାନଙ୍କୁ ଧରିକି ଆସ ଆମ ଦୋକାନ ରେ ଯାହା ଯାହା ସବୁ ଯୋଉ କପଡା ଅଛି ଏବେ ତ ସବୁ ରଜ ପାଇଁ ଆମର ଆସିଛି ନୂଆ ନୂଆ ସବୁ ଡିଜାଇନ କପଡ଼ା ଆସିଛି ତୁମେ ଆସ ଆସିକି ଦେଖିଦିଅ ଯେଉଁ କପଡ଼ା ସବୁ ଆମର ସମ୍ବଲପୁରୀ ଥାନ କପଡ଼ା ସେଇଟା କୁହାଯାଏଅଛି ଗୋଟେ ଅଛି ତାର ମିଟର ହେଉଛି ଦୁଇଶହ ଟଙ୍କା। ଆଉ ଗୋଟେ ମିଟର ଅଛି ସାଢେ ତିନିଶହ ଟଙ୍କା ପଳେଇ ଆସିବ ପାଖାପାଖି ଆଉ ଟୋଟାଲ ଗୋଟେ ଗୋଟେ ଆମର ଚୁଡ଼ିଦାର ପିସ୍ ଅଛି ସେଥିରେ ତାର ଚୁନି ଥିବ ପ୍ୟାଣ୍ଟ କପଡା ଥିବ ଆଉ ଯୋଉ ଆମର ଡ୍ରେସ କପଡା ବି ଥିବ ତିନିଟା ଯା ସାଙ୍ଗ ହୋଇକି ଥିବ ସେଇଟା ପଡ଼ିଯିବ ପ୍ରାୟ ହଜାରରୁ ଆରମ୍ଭ ହୋଇଇଯିବ ହଜାରରୁ ଆରମ୍ଭ ହୋଇଇକି ପନ୍ଦରଶହ ଦୁଇ ହଜାର ସତରଶହ ଏଇଭଳିଆ ପାଖାପାଖି ପଡ଼ିବ ତମେ ସାଙ୍ଗ ହୋଇଇକି ଆସିଲେ ତୁମେ କେତେ କେଉଁ କେତେ ଟଙ୍କାରେ କଣ ନେବ ମୁଁ ତ ଆଉ କହି କହି ପାରିବିନି ସେଇଠା ଆସିଲେ ତମେ ଏଇଠି ଦେଖିକି ନବ ଆଉ।
ଆଉ ତମ କଥରେ ମେସିନ୍ ଶିଖିଲେ କେତେ କଣ ପଇସା।
ମେସିନ୍ ଶିଖିଲେ ସେଇଟା ଶିକ୍ଷାଳୀଙ୍କ ଉପରେ ନିର୍ଭର କରେ। ଯିଏ ମେସିନ୍ ଟା ଶିଖିବ। ସିଏ କେତେ ଦିନରେ ଶିଖିପାରିବ ଏମିତି ତ ଆମର ବଜାର ଦର ରହୁଛି ଛଅଶହ ଟଙ୍କା ଗୋଟେ ମାସକୁ ବଜାର ଦର ରହୁଛି ଛଅଶହ ଟଙ୍କା। କିନ୍ତୁ ଯାହେଲେ ଆମେ ସେଇ ବଜାରରେ ଯେହେତୁ କାମ କରୁଛୁ ଆମେ ସେଇ ଛଅଶହ ନବୁ କି ଦେଖିବା ଯଦି ଯେତେ ଶୀଘ୍ର ଯଦି ଶିଖିଗଲ ଏଇଟା ଆହୁରି ଭଲ ତମ ପାଇଁ ମତେ ଆଉ ସେତେ ପଇସା ଦେବାକୁ ପଡିବନି ଯଦି ଟିକେ ଡେରି ହୁଏ ଶିଖିବାକୁ। ତାହେଲେ ଆଉ ଗୋଟେ ମାସର ପଇସା ଅଧିକ ପଡୁ ପଛେ କିନ୍ତୁ କାମଟା ଏକାଥରେ ଶିଖି ଦେଇକି ଯିବ ମୋ ନାଁ ବି ରହିବ ଯାଇ ହଉ ତମେ ତ ଚାରିଆଡେ କହିବ ନାଇଁ ଆମେ ସେଇ ଲୋକ ପାଖରେ ସିଲେଇ ଟା ଶିଖିଥିଲୁ ବୋଲି କିନ୍ତୁ ଆମର ତାର ସାଧାରଣ ମୂଲ୍ୟ ଟା ରହିବ ପାଞ୍ଚଶ ରରୁ ଛଅଶହ ଟଙ୍କା ରହିବ ଗୋଟେ। ଗୋଟେ ମାସକୁ ଗୋଟେ ପିଲା ପ୍ରତି ତମେ କେତେ ଜଣ ଭଳିଆ ଆସିବ ବୋଲି କହୁଛ?
ମୁଁ ମୋ ସାଙ୍ଗ ଦି ତିନି ଜଣ ଏମିତି ଶିଖି ବୋଲି ଭାବିଛୁ ଆଉ ତମେ ତମ ନା ବି ସମସ୍ତେ କୁହନ୍ତି ତମେ ଭଲ ଶିଖାଅ ସେଥିଲାଗି ଆଉ।
ହଉ ତମେ ଯଦି ତମେ କହୁଛ ପାଞ୍ଚ ସାତ ଜଣ ଭଳିଆ ଯଦି ତମେ କହୁଛ ଆସିବାକୁ ତାହେଲେ ତମେ କାଲି ପଳେଇ ଆସ ଆମର ଏଇଠି ନୂଆ ନୂଆ ଜିନିଷ ବି ସବୁ ରହିଛି ଆମର ଆସିଛି ଆମେ ଯେହେତୁ ଏଇଟା ଦୋକାନ ଟା ଦେଇଛୁ ପିଲା ରଖିି କାମ କରୁଛୁ। ଆମର ଏଠି ସବୁ ଡ୍ରେସ ଅନୁସାରେ କାନ ଫୁଲ ବି ରହିଛି ହାତ ପାଇଁ ଚୁଡି ରହିଛି ଭଲ ଭଲ ସବୁ ପାଉଁଜି ବି ଆସିଛି ତମେ ପୁରା ତାକୁ ତାକୁ ଡ୍ରେସ ଅନୁସାରେ ତମେ ବିଭିନ୍ନ ରଙ୍ଗର ଆମର ଆସିଛି। ସେ ସବୁ ଜିନିଷ ତୁମେ ଡ୍ରେସ୍ ଅନୁସାରେ ପିନ୍ଧିପାରିବ ଗୋଟେ ଝିଅର ଯାହା ଯାହା ଦରକାରେ ଆମର ଏଇ ଦୋକାନରେ ସବୁ ଆମର ଅଛି ତୁମେ ଡ୍ରେସ୍ ଯେଉଁ ଯେଉଁ ରଙ୍ଗର ତୁମେ ଡ୍ରେସ୍ ପିନ୍ଧିବ ସେଇ ରଙ୍ଗର ତୁମେ ଚାହିଁଲେ ଚୁଡ଼ି ନେଇପାରିବ ସେଇ ରଙ୍ଗର ଲିପଷ୍ଟିକ୍ ନେଇପାରିବ। ସେଇ ରଙ୍ଗର ଟିକିଲି ନେଇପାରିବ ସବୁ ଆମର ଆମର ଡ୍ରେସ୍ କପଡ଼ା ନେଇକି ଆମର ଗୋଟେ ଝିଅ ପାଇଁ ଯାହା ଯାହା ଦରକାର ସେଇ ରଙ୍ଗର ଗୋଟେ ସେଟ୍ ପୁରା ଆମର ବାହାରିଯିବ ଯଦି ସେମିତି ବି ସେଇ ପିଲାମାନଙ୍କୁ ପଚାର ଯଦି ସେମିତି ବି ସେ କହିବେ ହଁ ଆମେ ଆ। ଚାହୁଁଛୁ ତାହଲେ ତମେ ଗୋଟେ କାମ କର ତମେ ସେପଟୁ ଆଉ ସେତିକି ପିଲା ନ ଆଣିକି ତମେ ଆଉ କିଛି ଆଣ କରିି ତମ ପାଇଁ ମୁଁ ଆଉ ଟିକେ କିଛି କମ କରିଦେବି ରେଟ ଟା।
ହଉ ତାହେଲେ ଏଇଠି ତ ମୁଁ ଯିବି ମୋ ସାଙ୍ଗ ସା ସବୁ ଯିବି ସବୁ ସାଙ୍ଗ ହେଇକି ଆମେ ଯିବୁ ଆରେ ତମର ତ କହୁଛ ସେଠି ସବୁ କିିଛି ମିଳୁଛି ଏମିତି କାନ ଫୁଲ ଚୁଡି ପାଉଁଜି ସବୁ ମିଳୁଛି ଆଉ ତାଲେ ଅନ୍ୟ ଦୋକାନ କ ଆଉ କାହିଁ ଯିବି ସେଇଠୁ ଦେଇଦେଇକି ଆସିବି ମାପ ତମେ ସବୁ କିଛି। ତିଆରି କରିଦବୁ ଡ୍ରେସ ଟା ଆଉ ସେଇଠି ସବୁ କିଣିଦବୁ ସବୁ ଜିନିଷ ପତ୍ର ଆ ସବୁ କାନଫୁଲ ଚୁଡି ଏଇ ସବୁ ତମ ଦୋକାନରେ କିଣିଦବୁ ଆଉ କାହିଁ ଏଇ ଖରାରେ ସବୁଆଡେ ବୁଲିବୁ।
କଣ କିଏ କହୁଛନ୍ତି କି ତିଆରି କରିବାକୁ।
ପୁଅ ପିଲାଙ୍କର ନାଇଁ କହୁନାହାନ୍ତି ମୋ ଭାଇର ଗୋଟେ ଗୋଟେ ସାର୍ଟ ଟେ ମାରିବାର ଟେ ଥିଲା।
ହଁ ସେଇଟା ବି ଆଣିଲେ ହବ ଯଦି ପୁଅ ପିଲା ବି ପାଖରେ ବୁଝ ଯଦି କୌଣସି ପୁଅ ପିଲା ଚାହାନ୍ତି କି ଆମର ଯୋଉ ପିଲାମାନେ ସବୁ କଲେଜ ଯାଉଛନ୍ତି ତମ ସାଙ୍ଗସାଥି ହେଲେ କି ଭାଇଙ୍କ ସାଙ୍ଗସାଥି ଯଉ କଲେଜ ଯାଉଛନ୍ତି ତାଙ୍କ ମାନଙ୍କର ଯୋଉ ୟୁନିଫର୍ମ ଗୁଡାକ। ତିଆରି ହଉଛି ଆମର ବି ସେଇ ଜିନିଷ ବି ଏଇଠି ଆମର ତିଆରି ହଉଛି ତାଙ୍କୁ ବି କହିଦବ ସେ ଆସିକି ଯେତେବେଳେ ଯାହା ଦରକାର ସେ ଏଇଠୁ ତିଆରି କରିବେ କିଛି ଅସୁବିଧା ନାହିଁ ଆଉ କାମ ଆମ ପାଖରେ କାମ ବି ଅଧିକ ଦିନ କିଛି ପଡ଼ି ରହିବନି ସେ ଯେତେବେଳେ ଯେଉଁ ମୁହୂର୍ତ୍ତରେ ରହିବେ ଆମର ପିଲା ଅଛନ୍ତି ସାଙ୍ଗେ ସାଙ୍ଗେ ବନେଇକି ତାଙ୍କୁ ଦେଇଦେବେ ଆଉ ସେପଟେ ବୁଝିକି ତମେ କୋଉ ଦିନ ଆସିବ ବୋଲି ତାହେଲେ କହୁଛ?
କୋଉଦିନ ଆଉ ଯିବୁ ସେଇ ଦି ଦିନ ଭିତରେ ପଳେଇଲେ ହବ ଆଉ
ହଉ ତମେ ବୁଝାବୁଝି କରିକି ଆସ ଆଉ କିନ୍ତୁ ଗୋଟେ କଥା ବାକି କହିବ ସେମାନେ ବାକି ରଖିବେନି ବାକି ହେଲେ ଆଜିକାଲି ତ ଯୋଉ ଭଳିଆ ସମସ୍ୟା ହେଲାଣି ଆମେ ଏତେ ଦିନ ଆଉ କାହାକୁ ବାକି ଦେଇ ପାରିବୁନି। ସେ ଆମର ଯେତିକି ପଇସା ହେଲା ବରଂ ପଚାଶ ଟଙ୍କା କାଟିଦେବେ କିଛି ଅସୁବିଧା ନାହିଁ କିନ୍ତୁ ଯେତିକି ହେଲା ସାଙ୍ଗେ ସାଙ୍ଗେ ମୋତେ ଦେଇକି ପଳେଇଲେ ପଳେଇବେ ଭଲ ହେବ ଆମେ ପୁଣି ଦୋକାନଟା ଚଲେଇବୁ ପିଲା ରଖିଛୁ ସେମାନେ ପୁଣି ମାସକୁ ମାସ ଦରମା ନଉଛନ୍ତି ଆଉ ଯଦି ସେ ସାଙ୍ଗସଥି ମାନେ କୁହନ୍ତି ବାକି ରଖିବାକୁ ତାପ ତାଙ୍କୁ ମନା କରିବ କହିବ ନାଇଁ ବାକି ରଖନି ତାଙ୍କ ପଇସାଟା ଆମେ ବରଂ ପଚାଶ ଟଙ୍କା କମେଇଦେବା କିନ୍ତୁ ତାଙ୍କୁ ଆମେ ସାଙ୍ଗେ ସାଙ୍ଗେ ଦେଇଦେବା ସେ ପିଲାମାନେ ସବୁ ଭଲ ପିଲା ତ ସାଙ୍ଗେ ସାଙ୍ଗେ ପଇସା ଦେଇଦେବେ
ହଁ ସେମାନେ ସମସ୍ତେ ସାଙ୍ଗେ ସାଙ୍ଗେ ପଇସା ଦେଇଦେବେ। ଆଉ ମୁଁ ବି ମୋର ଦେଇଦେବି କେହି ବି ବାକି ରଖିବେନି।
ହଉ ତାହେଲେ ଏବେ ତ ସବୁ ଲୋକ ଆସିକି ନେଇଯାଉଛନ୍ତି ମୋତେ କୋଉଁ ରଙ୍ଗଟା ତୁମର ବେଶୀ ପସନ୍ଦ ମୋତେ କହିଦେଇଥାଅ ମୁଁ ସେଇଟା ତୁମ ପାଇଁ ରଖିଦେଇଥିବି।
ହଁ ମୋର ନାଲି କଲର ବହୁତ ପସନ୍ଦ ଆଉ ମୁଁ ଯେହେତୁ ନାଲି କଲର ର କପଡା ନେଇକି ଯିବି ତମେ ସେଇ ଅନୁସାରେ ନାଲି କଲର ର ଚୁଡ଼ି ନାଲି କଲର ର କାନଫୁଲା ଏଇ ସବୁ ରଖିଦେଇଥିବ ଆଗୁଆ ଟିକେ ଆଉ।
ସାଙ୍ଗ ମ ଅଛ କୋଉ ରଙ୍ଗ ମତେ କହିଦଉନା ମୁଁ ତମ ପାଇଁକି ଗୋଟେ ଗୋଟେ ଥାକ ବାହାର କରିକି ମୁଁ ପୁରା ଖଞ୍ଜିକି ତାକୁ ରଖି ଦେଇେଇଥିବି ଯେତେବେଳେ ଆସିବ ସାଙ୍ଗେ ସାଙ୍ଗେ ନେଇଯିବ କାରଣ ଏଠି ଆମର ଜିନିଷ ରହି ପାରୁନି ଅଧିକ ଟାଇମ ସେମାନେ ସବୁ ଆସିକି ନେଇଯାଉଛନ୍ତି ମତେ ରଙ୍ଗ କହିଦିଅ ମୁଁ ରଖିଦେବି।
ହଁ ମୁଁ ଜଣଙ୍କର ଦେଖିଥିଲି ସିଏ ଗୋଟେ ଆଣିଥିଲା ସବୁଜ କଲର ଆଉ ଜଣଙ୍କର ଦେଖିଥିଲି ଧଳା କଲର ଆଣିଥିଲା ଆଉ ଜଣଙ୍କର ଦେଖିଥିଲି ଟିକେ ଗୋଲାପୀ କଲର ଆଣିଥିଲା ଏଇ ସବୁ କଲର ରଖିଥିବେ ଆଉ
ହଉ ମୁଁ ତାହେଲେ କେତେଜଣ ସମୁଦାୟ ଆସିବ ତମର ତିନିରୁୁ ପାଞ୍ଚ ଜଣ ଭଳିଆ ଆସିବେ ମୁଁ ତାହେଲେ ଗୋଟେ କାମ କରୁଛି ତାଙ୍କ ମାନଙ୍କ ପାଇଁ ପାଞ୍ଚ ସେଟ କପଡ଼ା ପାଞ୍ଚ ସେଟ ଚୁଡ଼ି ପାଞ୍ଚ ସେଟ କାନଫୁଲ ଆଉ ଯାହା ଯାହା ଦରକାର ମୋତେ ଗୋଟେ ପଠେଇଦେଲେ ଗୋଟେ ଚିଠା କରିକି ପଠେଇଦେବେ ତାହେଲେ ମୁଁ ଯାହା ଯାହା ଦରକାର ସେଇ ପାଞ୍ଚ ଜଣଙ୍କ ପାଇଁ ମୁଁ ସବୁ ତାକୁ ରେଡ଼ି କର ରଖିଦେଇଥିବି ଖାଲି ଆସିଲେ ମୋତେ ଜଣେଇଦେଲେ ମୁଁ ସେ ଜିନିଷଟାକୁ ସାଙ୍ଗେ ସାଙ୍ଗେ ଦେଇଦେବି। ହଉ ମୁଁ ରଖୁଛି।
ହଉ।